ଚ୍ଛା ଆଁ କୁହନ୍ତୁ ହଁ ଭଲ ଅଛି।
ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ଭଲ ଅଛି ଆପଣ ।
ଆଜ୍ଞା ଆଜ୍ଞା।
ଆଉ ଯେ କଣ ତାହେଲେ କରିବେ ସେଟା କହୁଚନ୍ତି ଯେ କେମିତି କଣ କରାଯିବ ସେଟାକୁ।
ଏଇ ଯୋଉ ଆପଣ କାଲି କୋହୁଥିଲେ କି ବୁ ଯିବେ କି ନାଇଁ ବେଲି।
ହଁ।
ଏଡ଼ା ଆପଣଙ୍କୁ ତ କାଲି ମୁଁ କହିଥିଲି ତଥାପି ଆପଣ କଣ ଭାବୁଛନ୍ତି ଆପଣ ଯିବେ କି ଯିବେନି ବେଲି ହେଇଡ଼ା ଆପଣ ଆଗୁ ଭାବନ୍ତୁ।
ଯେ ପନ୍ଦର ଦିନର କଥା।
ମୁଁ ସେଇଡ଼ା ହେଲା ହୋଉଛି କଥା ଆଉ ଏବେ ଏବେ ଆମର କଣ କରି ଆମର ଯୋଉ ହାଇ ସେକ୍ରଣ୍ଡାରୀ ସ୍କୁଲ୍ ଗୁଡା ନାଇଁ କି।
ଆଜ୍ଞା ସାର୍ ଏଥର କିଛି ବି ବାହାରିଲାନି କାଇଁ।
କଣ ବାହାରିନି ବାହାରିଥିଲା ତ।
ଅଳ୍ପ କିଛି କିଛି ବାହାରିଥିଲା ମାନେ ଏଇ ଯୋଉ ଆରଥର ଯେମିତି ଆମ ପାଖାପାଖି ବାହା ଜାଗରେ ଥିଲା ଏଇଥିର ସେମିତି କିଛି ନାଇଁ। ଏଥର ବୋହୁତ ଦୂର ଦୂର ଜାଗାରେ ଥିଲା ଆଜ୍ଞା ଆଜ୍ଞା।
କନ୍ମାଳର ନାଇଁ କନ୍ଧମାଳ ପୋଷ୍ଟିଙ୍ଗି ଆସିଲାବା ପୋଷ୍ଟିଙ୍ଗି ଆସିଲା ବୋଳୁକୁ ବୋହୁତ ଦୂର ଦୂର ଯୋଡ଼ା ଯୋଉ ସେରା କେହି ଯାଇନାହାନ୍ତି। ପୋଷ୍ଟିଙ୍ଗୀ ସେଗୁଡା ହିଁ ବାହାରିଥିଲା। ଗୋଟେ ଏଇ ବାହାରଥିଲା ବୋଧେ ଏଇଠି ଗୋଟେ ଉଦୟଗିରି ପାଖାପାଖି ଗୋଟେ ବାହାରଥିଲା । ଏରିଆରେ ଆଉ ଏତେ ଗୁଡା ଦୁର ଯାଇହବନି ନା।
ଆଜ୍ଞା।
ଆମର ସେଇ ଯୋଉ ଆମ ଘର ପାଖେରେ ଗୋ ଜଣେ ମୁଁ ଗୋଟେ ପକେଇଥିଲି ଯେ ସେଟାରେ କଣ କରିଛି ନା ଗୋଟେ ସେଟା ଜଣେ ଆସିଛି।
ହଁ ସେଇଆ ଭା ହୁଏ ।
ସେଡ଼ା ସିଏ ଆସିଲା ପରେ ସେଟା ମୁଁ କଟିଗଲି ସେଟା ଆଉ ପାଇବନି ସେଟା ଆଉ।
ଆଜ୍ଞା।
ଆଉ ଦିଟା ଉଁ ପକେଇଥିଲି ଯେ ମୋଠୁ ବୁ ବର୍ତ୍ତମାନ ଯୋଉ ପିଲାମାନେ ଯୋଉ କୋମା ପିଲା ଏମିତି ମାର ରଖିଛନ୍ତି ମାନେ ଆପଣ ଜାଣିପାରିବେନି। ମାନେ କ୍ୟାରିଅର ଏଇଟି ପସେଣ୍ଟ କି ଏସି ଏଷ୍ଟି ବାଲା କ୍ୟାରିଅର ଟା ଏଇଟି ପସେଣ୍ଟ ତାଙ୍କ ମାନଙ୍କର ଆଉ କ୍ୟାରିଅର ଏଇଟି ପସେଣ୍ଟ ମାନେ ମାନ ଙ୍କର ଆଉ ଯୋଉ ମାନେ ସେ ସେଭେଣ୍ଟୀ ଟୁ ସେଭେଣ୍ଟୀ ଥ୍ରୀ ଇନି ମାର୍କ ପୁରା ଆସିବ ସେମାନଙ୍କର। ଆଉ ସେମାନଙ୍କ କାସ ହେଲେ ଆମେ କଟିଯାଉଚନ୍ତି ସେଠୀ।
ଆଜ୍ଞା। ଏଇଡ଼ା ଆପଣଙ୍କ ପାଇଁ କେତେ ଦୂରୁ ଭଲ ଲାଗୁଛି ଯେ ମାନେ ପିଲାମାନେ ବର୍ତ୍ତମାନ ସମୟରେ ଏତେ ଏତେ ମାର୍କ ରଖୁଛନ୍ତି।
ରଖୁଚନ୍ତି ଯେ ରଖୁଛନ୍ତି ଯେ ହେଁ କଟିଯାଉଚି ଆମର ହେଲେ ଆମର ଏକ୍ସପେରିଏନ୍ସ ହେଲେ ଆମ କନ୍ସିଡର୍ କରନ୍ତ। ତମ ହାଇଅର୍ ଏଜୁକେସନ ଏକ୍ସପେରିଏନ୍ସ କହିକି ତମେ କନ୍ସିଡର୍ କରୁନ ଗୋଟେ ଏକ୍ସପେରିଏନ୍ସ ବୋହୁତ ଝଗଡ଼ା ହେଲା ଆମର ସେଇ ସମୟରେ। ମୋରୋ କମର ସବୁ ପ୍ରୋବ୍ଲୋମ ହେଇଚି ଯେ ଏକ୍ସପେରିଏନ୍ସ ପାଇଁ ବି ମୋରୋ ମାର୍କ କାଟିଦେଲେ ସେମାନେ। ଯେ ତମର ତମର ହାଇଅର୍ ସେକେଣ୍ଡାରୀ ତମର ହାଇଅର ଏଯୁକେ ନା ନା ତମର ନାଇ ମନ୍ଥ ଆମେ ଆମର ଏଇଥ ମନ୍ଥ ଆମେ ଟେନ ମନ୍ଥ ଆମେ ଟେନ ମନ୍ଥ ହିଁ କନ୍ସିଡର୍ କରୁୁ ମୁଁ କହିଲି ତାକୁ ଏଇ ପରକାର ଏ ଗାଇଡ ଲାଇନ୍ ହେଇ ଯିବାର ଅଛି ନା ସେ ହଁ ହାୟର ରିକ୍ସ ନୋ କନ୍ସିଡର୍ କରୁଚି ଆମର ସେମିତି କନ୍ସିଡର୍ କରୁନୁ। ସେମାନେ ଗୋଟେ ଅଲଗା ତାଙ୍କେ ସେମାନେ ଆକଚୁଆଲି ଏଇ ଯଉ ଅଛନ୍ତି ଫାକଲ୍ଟି ତାଙ୍କ ଯୋଉ ତାଙ୍କ ଯୋଉ ଏରା ସେମାନେ କଣ ଯଦି ପ୍ରପର ଗୋଟେ ୱାନ୍ ପ୍ରୋସିଜର ଫଲୋ କରୁନାହାନ୍ତି। ମୁଁ ଡିଫରେଣ୍ଟ କଲେଜ୍ ଗଲି ଡିଫରେଣ୍ଟ କଲେଜ୍ ରେ କଣ କରୁଛନ୍ତି ଡିଫରେଣ୍ଟ ଓୱେ ରେ ଭରିଫିକେସନ କରିଛନ୍ତି।
ହଁ ଏଭଲୁସନ୍ ତ ସବୁଠି ନା ମାନେ ପରିବର୍ତ୍ତନ ହେଇଯାଉଛି ଯେହେତୁ ଆମର ସମସ୍ୟା ପାଖରେ ସଠିକ ମାନେ ଉ ଦିଆଯାଉଛି ରହିବାକୁ ଗଲେ ତ ତ୍ୟ କିନ୍ତୁ ସମସ୍ତେ ସବୁ ଜିନିଷକୁ ଆମର ମାନୁନାହାନ୍ତି ନା। ଯିଏ ଯାହାର ଯାହା ବିି କରୁଛନ୍ତି।
ଏବେ ରସେଣ୍ଟଲି ମୋର କଣ କରିଛି ନା ଗୋଟେ ସାଙ୍ଗ ଜଣଙ୍କର ଯାଇଛି ଭରିଫିକେସନ କରିବା ପାଇଁ ସେ ତାଙ୍କ କଣ କରା ହେଇଛି ଗ୍ରାଜୁଏସନ ମାର୍କ ଆପଣଙ୍କର ଅନର୍ସ ମାର୍କରେ କ କନସିଡରବ କରିକି କୌଣସି ଜାଗାରେ କରାହଉଛି କି କଣ କହିଲେ।
ହଁ ସେଇଟା ହଁ ସେଇଟା ବି ମୁଁ ଥରଟେ ମାନେ ମୋର ତ ସେମିତି ହେଇନଥିଲା, କାରଣ ମୋର ଗ୍ରାଜୁଏସନ ଯୋଉ ମୋର ଡିଗ୍ରୀରେ ଅଛି। ମାନେ ଅନ୍ ଯଉଁ ଆମର, ଯୋଉ କହୁଛି ଯେ ଅନର୍ସରେ ବି ମୋର ସିକ୍ସଟି ପରସେଣ୍ଟ ଅଛି ଆଉ ଆମର ସବୁ ମିଶେଇଲେ ବି ମୋର ଷାଠିଏ ପରେ ହେଇଯାଉଛି। ପ୍ରତିଶତ।
ହେଲେ ସେଇଟା ଡିଫରେଣ୍ଟ ହେଇଯାଉଛି ନା, ଗୋଟେ ପିଲାମାନଙ୍କର ଯଦି ମୋର ଅନର୍ସ କମ ମାର୍କ ଆଣିଥିବ, କିନ୍ତୁ ଆସିଥିଲା ଯୋଉ ଅଧିକ ମାର୍କ ଆଣିଥିବ। କିମ୍ବା ଜି ଜି ଇ ରେ କମ ମାର୍କ ଆଣିଛି ଅନର୍ସରେ ଅଧିକ ମାର୍କ ଅଧିକ ପାଇଯାଉଛି ତାହାଲେ ଏଠି ଜେଗ୍ରିକେଟ ପସ ଟେଜ୍ ଟା ଭାରି କରିଦଉଛି ଏଠି।
ଆଜ୍ଞା ଆଜ୍ଞା।
ସେମିତିରେ ଗୋଟ ମୋର ମୋ ସାଙ୍ଗ ଜଣେ ଥିଲା, ସେ ଏକ ନମ୍ବର ଥିଲା ତାର ସେଭେଣ୍ଟି ଥ୍ରୀ ପରସେଣ୍ଟ ହଉ ଥିଲା ବିନା ୱିଦଆଉଟ୍ ଏକ୍ସପ୍ରିୟେନ୍ସ ବିନା କିଛିରେ ତାକୁ ଏମିତି ପ୍ରକାର କରିକିରି ତାର କାଟି ଦେଲେ ତିନି ନମ୍ବର କରିଦେଲେ ତାଙ୍କର ଜଣଙ୍କୁ ରଖିବା ପାଇଁ ବଲିକି
ହଁ ସେଇଟା ହୁଏ କାରଣ ମୋର ବି ସେଇ ସାଙ୍ଗ, ସେ ବି ଯାଇଥିଲା ତଳେ ତାର ଅନର୍ସରେ ଆମର ଟିକେ ରହି ଯାଉଥିଲା, ଫିଫଟି ଆମର ପଞ୍ଚାବ ଆମର କେତେ ଅଣଷଠି ପ୍ରତିଶତ।
ହଁ।
କିନ୍ତୁ ପୁରା ସବୁଥର ଦେଖିଲା ଅଶିକି, ସେ ତାର ପଞ୍ଚଷଠି ପ୍ରତିଶତ ଥିଲା। କିନ୍ତୁ ତାକୁ ଏ ନା ମାନେ ଦେଇ ନଥିଲେ।
ସେ ଏମିତି ସେ ଗାଇଡରେ ଲେଖାଯାଇ ନାଇଁ ସେଥିରେ, ସେଥିରେ ଲେଖାଯାଇଛି ପୁରା ଏ ଏଗ୍ରିଗେଡ ମାର୍କ ରୁ ଏତିକି ଏତିିକି ଏତିିକି ପରସେନ୍ଟ କଟା ଯିବ, ଦିଆଯିବନି କିଛି।
ଆଜ୍ଞା ଆଜ୍ଞା କାରଣ ନା ଆମେ ଯେତେବେଳେ ବି ଯୋଉ କୌଣସି ବି ଫର୍ମକୁ ଆମେ ପକଉଛେ ଆପଣ ଦେଖିଥିବେ ଯେ ସେ ଲେଖୁଛି ଯେ କଣ ନା ଆପଣ ସମୂହ ଭାବରେ ପଞ୍ଚାବନ ପ୍ରତିଶତ ହେଲା, ପଇଁଚାଳିଶ ପ୍ରତିଶତ ହେଲା ଆପଣ କଣ? ସେଇ ଫର୍ମ ପକେଇବା ପାଇଁ ଆମେ ଯୋଉ କହୁଛେ ଇଲିଜିବୁଲ୍ ବୋଲି ଯୋଗ୍ୟ ପ୍ରାର୍ଥୀ ବୋଲି କିନ୍ତୁ ଏମାନେ ମାନୁନାହାନ୍ତି।
ବି ଏଡ ର ବି କରିଛନ୍ତି ନା ମୋତେ କହିଲେ ନା ମାର୍କ ଶୋ କରିବା ବୋଲି ବି ଏଡ ତ ମାର୍କ ଆସୁନି ଆଉ ନାଗାର୍ଜୁନ ୟୁନିଭର୍ସିଟିର।
ଆଜ୍ଞା ଆପଣ ସେଟାକୁ ଯୋଉ ଗୋଟେ ଅଛି ଆମର କାଲକୁଲେସନ୍ କରିକି ଦେଇଥାନ୍ତେ ମାର୍କଟା ଆଉ।
ନା ନା ସିଏ ସେ ଯୋଉ ଡିଓ ଟି ଥିଲେ, ସିଏ ଗୋଟେ ଡିଓ ମାନେ କେତେ ଜାଣିଛନ୍ତି ଆପଣ ସାରା କେମିତି ତାଙ୍କର ଓଲଡ ଥିଙ୍କିଂ ତାଙ୍କର ଗୋଟେ
ଆଜ୍ଞା।
ତାଙ୍କେ ଯାହା ବୁଝିବେ ସେଇଟା ହିଁ ଠିକ୍। ଏମିନ୍ତି କୁହାହେଲା କି ସାର୍ ଏଇଟା ସିଯିଏଲ୍ ଏ ମାନଙ୍କର ଆଉ ଆସୁନି ମାର୍କ ଆସୁନି। ନାଇଁ ମୁଁ ସେମାନେ ମା କାଲକୁଲେଟ୍ କରିିଦିଅନ୍ତୁ। ଏ ମାର୍କ ଦେଖିଲା ଆଡ଼କୁ ଇଆଡ଼େ କରିବେନି କେବେ ହେଲେ ବି।
ଆଜ୍ଞା ଯେହେତୁ ଆମର ଜିରୋ ପଏଣ୍ଟ ଫାଇଭ୍ ପରସେଣ୍ଟ ଅଧିକ ବା କମ୍ ରହେ।
କମ୍ ଉପ ଅଧିକ ତାହେଲେ ଚେଞ୍ଜ ଚାଞ୍ଜ ହବ ସେରାକ ହେଲେ ଏଇ କଣ କହୁଛନ୍ତି ନା ତମର ମାର୍କ ମିସ୍ ମ୍ୟାଚ୍ ହଉଛି ତମର ଆମେ କରୁନି ସେ କର।
ଆଜ୍ଞା ଆଜ୍ଞା ନାଇଁ ଆପଣ ରାଜ୍ୟ ରାଜ୍ୟସ୍ତରୀୟ ରେ ବା ଆମର ସରକାର ସ୍ତରରେ ଏମିତି କିଛି ଅସୁବିଧା ଭୋଗ କରିବେନି କିନ୍ତୁ ଏଇ ଯୋଉ ଆମର ଛୋଟ ଛୋଟ କଲେଜ୍ ଗୁଡ଼ାକ ଆପଣ ଯେତେବେଳେ ଯାଉଛନ୍ତି ଅତି ଅଧ୍ୟାପକ ଭାବରେ ସେ ସବୁ ମାନେ ଅସୁବିଧାର ସମ୍ମୁଖୀନ ହେବେ ଆଉ।
ଆଚ୍ଛା ଏଇଠି ସେ ଆମର ରହିଲା ଏମାନଙ୍କ ଭଲ ସେ ଜାଣିଥିବା ଦରକାର କୋଉ ପ୍ରକାର କଣ କରାଯାଇ ପ୍ର ଆରେ ୟା ଦ୍ଵାରା ଆମେ ସଫର ହେଲେ ନା ଆମର ଗଲେ କଟିଲା ସବୁ ଜିନିଷ ଗୁଡ଼ାକ। ଏଇ ତିନିଟା ଜାଗାରେ ମୁଁ କୋଉଠି ହେଲେ ବର୍ତ୍ତମାନ ପାଇବିନି
ଆଜ୍ଞା।
ମୋର ମାର୍କ ଯେହେତୁ କଟିଲା କୋଉଥିରେ ନାଁ ପାଇଁ କାଟି ଦେଲେ। ମୋର ମାର୍କ ରୁ କଣ କରେଇଲି ନା କରିକି ମୋର ଆମର ଅଛି ମୁଁ ଦେଇଥିଲି ଟୋଟାଲ୍ ହେଇକି କେତେ ମାର୍କ ଟୋଟାଲ୍ ହେଇକି ମାର୍କ ଠିକ୍ ଥିଲା। ସେ ମତେ କଣ ଗୋଟେ କରିକି ଦେଇଛି ତାର ମୋର ଗୋଟେ ୱାନ ମାର୍କ କମେଇଦେଲେ ଆଉ ଗୋଟେ କଣ କହିଲେ ସି ଜି ପି ଏ ନ ନେଇକି ସେଟା ଗୋଟେ ୱାନ ମାର୍କ କାଟିଦେଲେ ମାନେ ତଳ ଏପଟ ସେପଟ କରି ତାଙ୍କ ଇଚ୍ଛା ରେ କାଟିଲେ।
ନାଇଁ ନାଇଁ ସେଇଟା କଣ ହୁଏ ନା ଯେହେତୁ ବାହାରୁ ପିଲାମାନେ ତାଙ୍କର ଆଗରୁ ଜଣା ପିଲାମାନେ ଆସନ୍ତି। ସେ ଜଣା ପିଲାମାନଙ୍କୁ ରଖିବା ପାଇଁ ସେ ଏଇଭଳି କିଛି ମାନେ ଯୋଉ ଆମେ କହୁଛେ ଛୋଟ ଛୋଟ ବୁଦ୍ଧିକୁ ଆଉ ମାନେ ଆପଣେଇଥାନ୍ତି ତାହାକି ତାଙ୍କୁ ନିଜ ପିଲାକୁ ସେ ଟିକେ ଦେଇପାରିବେ ସ୍ଥାନ ସୁଯୋଗ ତାଙ୍କ ନିଜ ପିଲାଙ୍କର ଯୋଉମାନଙ୍କୁ ସେ ଜାଣିଥାନ୍ତି ତାଙ୍କ ମାନଙ୍କର ମାର୍କ ଟିକେ ବଢେଇବେ କୋଉ କୋଉ କ୍ଷେତ୍ରରେ। ତ ଅନ୍ୟମାନଙ୍କର ଯଦି ବଢି଼କି ରହୁଛି ତାକୁ ତ ପୁଣି କମେଇବେ ନା ସେ।
ଏବେ କଣ କରିବେ ସିଏ ଏବେ ଆଉ ଗୋଟେ ଆଉ ଗୋଟେ ସ୍କୁଲ୍ କୁଆଡ଼େ ମିଶିବେ ଯୋଉମାନେ ଡ଼ିଗ୍ରୀ କଲେଜ୍ ରେ ସେମାନଙ୍କ ର ବେଶୀ କରିଦେଲେ।
ଆଜ୍ଞା ଆଜ୍ଞା।
। ନାଇଁ ଏଥିରେ ଲେଖାହେଇଛି ନା ଖାଲି ସେଇ ଠିକ୍ ୱାର୍ଡସ୍ ଜାଣିବା ଦ୍ଵାରା ସବଜେକ୍ଟ୍ ଲେଖାହେଇଛି। ସ୍କୁଲ୍ କିଛି ଲେଖା ଯାଇନାହିଁ ଏଥିରେ। କଣ ଗୋଟେ ଆଉ ଗ୍ରାଜୁଏସନ୍ ର ଏମାନଙ୍କର କିଛି କଣ କାହିଁ କେମିତି କିଛି ଧରା ଜଣା ପଡ଼ିନାହିଁ ଏବେ ଯାଏ।
ହୁଁ ହୁଁ ଡ଼ିଗ୍ରୀ କଲେଜ ତ କିଛି ଦେଇନି ଏପର୍ଯ୍ୟନ୍ତ।
ମୋ ଟା ବି ଆରମ୍ଭ କରିନି।
ଆଜ୍ଞା।
ବି କାହିଁ ଦେଇନାହାନ୍ତି କୋଉଠି ଗୋଟେ ବି ଆରମ୍ଭ ହେଇନି।
ନାଇଁ ନାଇଁ ଖାଲି ମୁଁ ଦେଖିଥିଲି ଏଇ ଯୋଉ ଆମର ଅଛି ବର୍ତ୍ତମାନ ସମୟରେ ଏଁ ପ୍ଲସ ଟୁ କଲେଜ୍ ବା ହାୟାର ସେକେଣ୍ଡାରୀ ସ୍କୁଲ୍ ଗୁଡ଼ାକ ସେଇଟା କେବଳ ବାହାରିଥିଲା। ଆଉ କିଛିଟା ବାହାରିନି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବ୍ୟତୀତ।
ହେଲେ ଆପଣ କୋଉଠି ଯାଇଥିଲେ ନା କଣ ଆଉ?
ନାଇଁ ନାଇଁ ମୁଁ ଗୋଟେ ପକେଇଥିଲି।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
ଦୂର ଥିଲା ତ ମୁଁ ଗଲିନି।
କୋଉଠି?
ସେପଟେ ଯାଇଥିଲେ ହେରି?
ନାଇଁ ମୁଁ ଯାଇନଥିଲି ତାର ଦେଇଥିଲା ସେ ଯେ ଆପଣ ଅ ଇ-ମେଲ୍
ଦେଇପାରିବେ ତାପରେ ସେଇଠୁ ମୁଁ ଯେତେବେଳେ ଇ-ମେଲ୍ ମାଧ୍ୟମରେ ପଠେଇଲି ସେ କହିଲେ ଯେ ଆପଣଙ୍କୁ ଆସିବାକୁ ପଡ଼ିବ। ତ ମୁଁ ଆଉ ମାନେ ମୋତେ ଲାଗିଲାନି ଯେ ଏତେ ବାଟ ଯିବାକୁ ଠିକ
ହଁ ହଁଁ ଆଉ ଗୋଟେ ଗୋଟେ ସ୍କୁଲ କଣ କରିଚିତି ନା ସେମାନେ କହିଚିତି ମେ ଦା ନୋଟିସ୍ ଦେଇଚିତି ଯେ ଏମାନେ ଆସିବେ ବୋଲିକିରି କିନ୍ତୁ ଏମାନେ ଭେନୁ କଣ କରିଛନ୍ତି ନା ଡାଇରେକ୍ଟ ସେ ନୋଟିସ୍ ରେ ଲେଖିଛି ଏଇ ତାରିଖ ରେ ହବ କିନ୍ତୁ କେତେଟାରେ ହବ କଣହବ କିଛି ଲେଖା ହେଇନି ସେମାନେ ଆସି ଅଟୋମେଟିକ ଇଣ୍ଟର୍ଭ୍ୟୁ ମାନେ ଇଏ ଏଟାକଣ ଯୁକ ସାରିସିତି। କାହାକୁ ଡକେଇନାହାନ୍ତି ଗ୍ରୁପ୍ କରିନାହାନ୍ତି କିଛି ନାହିଁ।
ଆଜ୍ଞା।
ଲାଷ୍ଟ ଟାଇମ୍ ଯୋଉ ମୁଁ ପାଇଥିଲି ସେଇ ସ୍କୁଲଟାରେ ସିଆଡ଼େ।
ହୁଁ ହୁଁ।
ତ ଏଇ ପ୍ରକାର ସବୁ ଗଡ଼ବଡ଼ ଗଡ଼ବଡ଼ ସବୁଯାକ କରିିକି ରଖିଛନ୍ତି। ତ ଏମିତି ଏଇଟା ଏବେ ପ୍ରସି ସେଈପଟ ସେଇପଟ ସେଇପଟ କଉଟା
ଟିକି ରହିଯିବି ତାଙ୍କ ବର୍ଷରେ ଯାହାର ଲ ମାନେ। ଯେତିକି ବି ଅଛି ଏମିତି ଭ ସବୁ ଜାଗ ତ ଏଇ ବର୍ଷ ତ ଯେମିତି ହେଲେ ବି ବାହାର। କାରଣ କୌଣସି ନିଯୁତି ଆମର ଚାଲି ନାହିଁ।
ହଁ।
ଆପଣ ଯଦି ଅପେକ୍ଷା କରିଯିବେ ଭଲ ନାଁ ଯଦି ଆପଣ ଚାହୁଁନାହାନ୍ତି ଯେ କୌଣସି ଦୀ ପ୍ରକାରର। ମାନେ ଯୋଉ ଅଛି ଆମର କଣ ରିକ୍ସ ଉଠେଇବା ପାଇଁ। ଆପ କରିବା ର ଭଷିଲ କର ମୁଁ ଟିକେ ଭଲ ଲାଗୁନି ରିକ୍ସ ନେଇକି କଣ କାମ କରିବା।
ରିକ୍ସ ନେ ରାରେ ଏଇପଟ ଯଦି ଏରା ଫେରି କଲେ ବାହାରିବନିକି ଏଥର
ଫିରିଙ୍ଗା ଜାଣିନି ସାର୍ କାଇଁ କିଛି। ଟ୍ରିଟ ନାହିଁ ତାଙ୍କର ଜଉମାନେବି ଥିଲେ ଅଛନ୍ତି। ଆସିବ ଆସିବ ସେ ମୁଁ କହୁଥିଲି ଆସିଯିବ ବୋଲି।
ହଁ ତାମାନେ ସେ ଏଇ ଜିବେ ପଟ୍ଟନାୟକ ଆହୁରି ହେଲା ଦେଖୁନ ଏଇଗଟା ବହୁତ ରିମୋଟଏରିଆ ଏମାନଙ୍କୁ ଆଗ ଯିବ ସେମାନଙ୍କୁ। ଆପଣ ଜମା ମନା ହିଁ କରିପାରିବେନି ତେଣୁ ଗତପତି ଯାର ମାନେ ସେଇଟା ତ ଆଗ ହେଡ଼ ମାନେ ସେ ଜାଗାଟା ପ୍ର ବାଧ୍ୟ ହେଇ କନଫର୍ମ ଥିବ ସେଠି।
ହଁ ହେଟା ତ ବହୁତ ଗୋଟେ ଭିତର ଅ
ହଁ ମାନେ ବହୁତ ମାନେ ସେଟା ସେଟା ବହୁତ ଦିନରଭେକାନଚି ରହେ ସେଇଟା।
ଆଜ୍ଞା ସେଟା ବହୁତ ଦିନରୁ ତାଙ୍କର ଆପଣ ଯଉ ଆମର ଯୁକ୍ତ ଦୁଇ ଲଗେଇ ଦେଇେଇଛନ୍ତି ନା।
ହଁ ସେ। ମାନେ ଯୋଉ ଲାଷ୍ଟ ଦିଆ ଏକୋଇଶନା ଭାକାନ ଥିଲା ଚବିଶରେ ହେଇଥିଲା ଯଉ ଫାଷ୍ଟ ପେଜଟା ଏଗଜାମ ହେଇଥିଲା ସେଇ ସମୟରେ ସେଟା। ସେଟା ଆସିନଥିଲା ତ ଏବେ କନଫର୍ମ ଟା ଆସିବ ଏଠିକି।।
ଆଜ୍ଞା ଆଜ୍ଞା।
ହଁ ତେଣୁ ଯିବା ଟା ମତେ କ
ଲାଗୁନି ଠିକ ବୋଲି କାରଣ ଯେହେତୁ ଦି ମାସରେ ଆପଣରେ ପଇସା।
ନା ଦି ମାସ ମାନେ ସେମିତି କି ସେ କହି ନାହାଁନ୍ତି ସେ କହିଲେ ଯେ ତମର। ହଁ ଆଉଥରେ ଏକାଡେମି ଶେଷରେ ପୁରା ରଖୁ। ତମ କାହାରଇିବ ବୋଲି କହିଲି
ଲଂ
ଆଉ ସେମତି କିକହିବେ କି କେବେ ହେଲେ ଦିମାସ ବିତରେ ସେମାନେ କେହି ଆସିବେନି ମାନେ।
ଠିକ ଅଛି ବ୍ୟାନି ଜାର ଅତି ଆବଶ୍ୟକ ଥିବ ସେି ଟିକେ ଯିବ ଯଦି ଯିବ।
ଆଉଥରେ ଆପଣଙ୍କୁ ଗୋଟେ କଲ କରିବି କି।
ଆପଣ ଆଉ କଣ କଣ କରୁଛନ୍ତି କରନ୍ତୁ ମୁଁ ଆପଣଙ୍କୁ ପରେ କେତେବେଳେ କଥା ହଉଛି।
ଆହା।